ହାଲୋ କଁ କଣ କରୁଥିଲ?
ଆ ଏଇଠି ବସିଥିଲି ଆଉ। ଆଉ ତମ ଆଡ଼େ କଣ ସବୁ ଚାଲିଚି?
ଆମର ଏଇନିକା ପାଣିପାଗ ଭଲ ଅଛି ଆଉ। ବର୍ଷା ହଉଥିଲା ପରଦିନ କାଲି ଟିକେ ବର୍ଷା ହଉଥିଲା ଆଜି ଟିକେ ପାଗ ଭଲ ଅଛି ଆଉ।
ଆଉ ତମ ଘରେ ଦଶରା ଫସରା କେମିତି ସବୁ ଚାଲେ?
ଦଶହରା ତ ଆମର ଏଠି ଫେମସ ପୁରା ପ୍ରସିଦ୍ଧ। ଆମର ଏଠି ଦଶହରା ପୁରା ପ୍ରସିଦ୍ଧ। ଚାନ୍ଦି ମେଢ ହୁଏ। ତାପରେ ଚାନ୍ଦି ମେଢ ତ ଏଠି ମେନ୍ ଆମର ଆଉ ଚାନ୍ଦି ମେଢ ଆ ଆଉ ସତୁରି ପଚସ୍ତରୀ ଖଣ୍ଡେ ଚାନ୍ଦି ମେଢ ହୁଏ। ତାପରେ ସୁନା ମୁକୁଟ ବି ସେ ଥିରେ ହୁଏ ଲାଗିଥାଏ। ଆଉ ଷଷ୍ଠୀ ଦିନଠୁ ହୁଏ ଆମର ଚକ୍ଷୁ ଦାନ ପାଆନ୍ତି ମା ଷଷ୍ଠୀ ଦିନଠୁ। ଆଉ ନୂଆ ବସ୍ତ୍ର ସବୁ ହୁଏ। ସମସ୍ତଙ୍କ ଘରେ ନୂଆ ବସ୍ତ୍ର ହବ। ଯେମିତି ହେଲେ ନୂଆ ଆ କପଡା କିଣିବେ। ଶାଢୀ ହଉ ଡ୍ରେସ, ଶାଢୀ, ପ୍ୟାଣ୍ଟ, ସାର୍ଟ, ସମସ୍ ସ୍ତେ ନୂଆ ପିନ୍ଧିବେ। ଛୋଟଠୁ ବଡ ପଞ୍ଚ। ତାପରେ ବିଜୟା ଦଶମୀ ଦିନ ଆମର ଏଠି ଯୋଉ ଅଷ୍ଟମୀ ପୂଜା ହୁଏ। ଦୁର୍ଗା ଅଷ୍ଟମୀ ପୂଜା ପାଣି କଖାରୁ ବଳି ପଡେ ଛେଦ। ଆଉ ତାପରେ ବିଜୟା ଦଶମୀ ଦିନେ ଆମର ଦହି ପଖାଳ ହୁଏ। ତାପରେ ଆମର ଏଠି ବଙ୍ଗାଳୀ ଅଛନ୍ତି। ଦଶମୀ ଦିନ ଭସାଣି କରିଦିଅନ୍ତି। ମାଙ୍କର ବିସର୍ଜନ ତାପରେ ଆମର ଆମ ଓଡିଆ ମାନେ ଆମର ଭସାଣି ଦିନ ବିସର୍ଜନ ହୁଅନ୍ତି କେତେ। ତାପରେ ଭସାଣି ଭି କେତେ ମେଢ ବିସର୍ଜନ କରିଦିଅନ୍ତି। ତାପରେ ଆଉ ଗୋଟେ ଦିଟା ମେଢ ଥାଏ। ଥାନ୍ତି ମାଙ୍କର ଅଁ ଯୋଉ ଉଁ ଭସାଣି ପରଦିନ ବିସର୍ଜନ କରନ୍ତି ଆଉ। ବ ବହୁତ ବଢିଆ ସେ ହୁଏ। ଦଶହରା ଆମର ଏଠି ପ୍ରସିଦ୍ଧ ଆଉ ଆଉ ତମର ସେଠିକାର ଦଶରା କୁଅ?
ଆମର ଏ ବଳଦ ଯାତ୍ରା। ଆମର ଏଠି ବଳଦ ଟା ଆମର ଏଠି ପୁରା ଫେମସ୍। ଆମର ଏଇଠି ଇ ପଚାଶ ଶହେ ଖଣ୍ଡେ ବଳଦକୁ ସଜାଯାଏ। ପୁରା ଯେମିତି ବଳଦେବ ମେଢ କରାଯାଏ ବଳଦକୁ ସଜା ଯାଇ ଜଣେ ଗୋଟିଏ ପରେ ସନ୍ଧ୍ୟାବେଳ ଆମ ସାତଟାରୁ ଦଶରା ଷ୍ଟାର୍ଟ ହୁଏ। ସନ୍ଧ୍ୟା ସାତଟାରୁ ହୁଏ ଯେ ଦିନ ଏଗାରଟା ବାରଟା ଯାକେ ଆମର ବଳଦ ଯାତ୍ରା କରାଯାଏ । ବଳଦ ଗୋଟିଏ ପରେ ଗୋଟିଏ ବଳଦ ଆସୁଥିବେ ତାପରେ ମେଢ ଆସୁଥିବେ, ତାପରେ ବାଯା ବାଜୁ ପୁରା ମାନେ ବଲଦ ପୁରା ଧୀରେ ଧୀରେ ଧୀରେ ଧୀରେ ପୁରା ଏତେ ଶହ ଶହ ଲୋକଙ୍କ ଭିତରେ ବଳଦ ବୀ ଗୋଟିଏ ଗୋଟେ ଚାଲୁ ଥିଵେ ବଲଦ କୁ ପୁରା ଭଲ ଭାରେ ସଜା ହେଇଥିବ ବଲଦ କୁ ପୁରା ପୁରା ତରଣ ଦେଇଛି ଫୁଲ ଫୁ ବଳଦ ଖା ବଲଦ ମୁଁହଟି ଖାଲି ଦେଖା ଯାଉଥିବ ଆଖି ଦିଟା ଦେଖା ଯାଉଥିବ ରାତି ଟାଙ୍କ ବଲଦ ଏମିତି ଚାଲୁଥିବେ ବଲଦ ମେଢା ଆମର ଏଠି ପୁରପତ ଆଛା ଆମର ଚାନ୍ଦି ମେଢା ଏଠି ହୁଏନି କିନ୍ତୁ ମେଢ ଦଶ ପନ୍ଦରଟି ଖଣ୍ଡ ମେଢ ଆମରଇ ହୁଏ। ଯେ ତଥାପି ମେଢ ଆମର ଚାଲେ ଆଉ ତମ କ ଯେମିତି ଗେଟ୍ ବଡ ବଡ ଗେଟ୍ କରନ୍ତି। ଆମ ଘରେ ଏମିତି ଗେଟ୍ ନାହିଁ। ଆଉ ମେଢ ଚାଲିଲେ ଆମର ବଳଦ ଟା ପୁରା ଏଠି ଫେମସ୍ । ବଳଦ ଯାତ୍ରା ଆଉ ତମକଟ ପୁରା ଚାନ୍ଦି ମେଢଠୁ ଆରମ୍ଭ କରି ସବୁ ମେଢ ଚାଲେ ଆଉ ଆଉ ତମର ସେଠି କଣ ଫଙ୍କସନ ସବୁ ଚାଲେ
ଆମର ଚାନ୍ଦି ମେଢା ତ ହୁଏ, ଆମର ଏଠି ଗେଟ୍ ହୁଏ ଗେଟ୍ ତୋରଣ ହୁଏ । ଲାଇଟ୍ ଗେଟ୍ ହୁଏ, ତାପରେ ଗୋଟେ ଗୋଟେ ଜାଗାରେ ସବୁ ଯୋଉ ସବୁ ବାଘ କୋଉ ଜାଗାରେ କରିଥିବେ କୋଉ ଜାଗାରେ ବଣ ମଣିଷ କରିଥିବେ କୋଉ ଜାଗାରେ ଭୂତ କରିଥିବେ ସବୁ ଗୋଟେ ଗୋଟେ ଏଇ ସବୁ ପିଲାଙ୍କର ସବୁ ଏଣ୍ଟରଟେନମେଣ୍ଟ ପାଇଁ କରିଥିବେ ସବୁ ଏ ସବୁ ସବୁ ଦେଖିବା ପାଇଁ ଗୋଟେ ଗୋଟେ ଜାଗାରେ ସବୁ କରିଥିବେ ଆଉ ସବୁ ପ୍ରତି ମେଢ ପାଖରେ କରିଥିବେ ପ୍ରତି ସାହି ବସ୍ତିରେ ଆଉ ଆଉ ତାପରେ ଯୋଉ ମେଲୋଡି ସବୁ ମେଢ ପାଖ ପାଖରେ ମେଲୋଡି ହବ ଆଉ ସବୁ ପ୍ରସେସନ ଦିନ ଟ ଗଣ୍ଡଗୋଳ ଟିକେ ଟିକେ ହେଇଯାଏ ସବୁ ମୁ ମେଢ ସାମ୍ନା ସାମ୍ନି ହେଇଗଲେ ଟିକେ ଅଣ୍ଡଗୋଳ ହେଇଯାଏ ଅଳ୍ପ ସେମିତି ବେଶୀ ନାହିଁ ତାପରେ ଆଉ ସବୁ ସବୁ ମେଢ ସବୁ ଲାଇନ ବାଇ ଲାଇନ୍ ସବୁ ଯିବେ ପୋଲିସ ପ୍ରଶାସନ ପୁରା ଛାଉଣୀ ହେଇଯାଇଥିବେ ଆଉ ବଡ ଆକାରରେ ହୁଏ ଆଉ ବେଶୀ ଭଲ ଲାଗେ ତୋରଣ ଆଉ ସ ଲାଇଟ ଗେଟ୍ ଆଉ ତୋରଣ ପାଇଁ ସବୁ ବେଶି ଆଉ ଚାନ୍ଦି ମ ମେଢ ପାଇଁ ଆମର ପ୍ରସିଦ୍ଧ ଦଶରା ଆଉ ତମର ଯୋଉ ବଳଦ ହୁନ୍ତି ବଳଦ କେ ପପଳ ତମର ସିଆଡେ ଆଉ ଓଡିଶା ସାରା ଆଉ କୋଉଠି ନାଇଁ ବୋଧେ
ନାଇ ନାଇଁ ଆମର ଏଠି ବଳଦରାା ପୁରା ଫେମସ ଆଉ ଆମର ଏଠି ଏବେ ଗଣେଶ ପୂଜା ଗଣେଶ ପୂଜା ଟା ଆମ ଢେଙ୍କାନାଳ ଥିଲା ତାଲିସଆରେ ଅନୁଗୁଳୁ କୁହନ୍ତି ଗଣେଶ ମେଢ ଏବେ ଭୁବନ ଆମର ପୁରା ଫେମସ ହେଇଗଲାଣି ଗଣେଶ ମେଢ ଉପରେ। ଗଣେଶ ପୁରା ଆମର ଏଇ ବର୍ଷ କରାହେଇଥିଲା ହଉ। ଅଯୋଧ୍ୟା ରାମ ମନ୍ଦିର ଟା ସେହିପରି ସେହିପରି ପ ଡିଟୋ କରାହେଇଥିଲା ମାନେ ବାହାରୁ ଶହ ଶହ ଲୋକ ମାନେ ରାସ୍ତା ଜାମ୍ ହେଇଗଲା ଏତେ ଲୋକ ହେଇଗଲେ ଦଶହରା ଠୁ ବଳି ପଡିଲା ଗଣେଶ ମୂର୍ତ୍ତି। ଗଣେଶ ମେଢ ଦେଖିବା ପାଇଁ ଆଉ ଗଣେଶ ମେଢରେ ବଡ ବଡ ଗେଟ୍ କରାଯାଏ। ଆଉ ଗଣେଶରେ ଏତେ ଲୋକ ହେଇଗଲେ ଯେ ଟ ଯେମିତି ଅଯୋଧ୍ୟାକୁ ଲୋକ ଯାଆନ୍ତି ସେମିତି ପୁରା ଧାଡି ଲାଗିଲେ ପୁରା ବାରିକେଟ ରହିଲା। ଆ ୱନ୍ ଫାଇ ଆମର ଟ୍ରାଫିକ ବ୍ୟବସ୍ଥାା ହଲା। ଆଉ ପୁରା ଦଶହରାରେ ଏତେ ଲୋକ ହଉଥିଲେ ଦଶରା ଠୁ ଗଣେଶ ଟା ବଡ ଆକାରରେ ରହିଗଲା। ଆଉ ଆମରଇ ଗଣେଶ ମୂର୍ତ୍ତି ତମର ହେଠ ହଁ କଟକରେ ଗଣେଶ ପୂଜା ଟା କେମିତି ଚାଲେ?
ଗଣେଶ ଆମର ମୁଁ ଶୁଣିଥିଲି ତମର ସେ ଭୁବନରେ ହେଇଥିଲା? ଅଯୋଧ୍ୟା ରାମ ମନ୍ଦିର ପୁରା ଡିଟୋ କରି ଥିଲେ କପି କରିଥିଲେ ବଢିଆ ହେଇଥିଲା ମୁଁ ଶୁଣିଥିଲି ଦେଖିଛି ଏ ଯୋଉ ମନ୍ଦିର ମାନେ ଯ ମୂଁ ପଟିକୁଲାର ଦେଖିନି ମୋବାଇଲରେ ଦେଖିଛି ଟିଭିରେ ଦେଖିଛି ଆଉ ଭିଡିଓ ରେ ଦେଖିଛି ବଢିଆ କରିଥିଲେ ଶୁଣିଥିଲେ। ଆମର ଏପଟେ ଗଣେଶ ମେଢ ସେମିତି ହୁଅନ୍ତି ନା ଆମର ଏଠି ପ୍ରେସ କଲୋନୀ ଅଛି ଗୋଟେ ଜାଗା ସେଠ ଏଠି ଆମର ତିରିଶ ଚାଳିଶ ଗଣେଶ ମେଢ ବଡ ବଡ ତୋରଣ ସବୁ କରିଥିବେ ତୋରଣ ଆମର ଏଠି ସବୁ ଦଶହାରେ ଯେମିତି ଗଣେଶ ମେଢରେ ଗଣେଶଙ୍କ ମେଢରେ ସେଇ ପୁରା କୋଡ଼ିଏ ତିରିଶଇ ସତୁରି ଖଣ୍ଡେ ଗଣେଶ ମେଡ଼ ଆମର ସେ ପ୍ରେସ ଛକ ପ୍ରେସ କଲୋନୀରେ। ସେଠି ସତୁରି ଖଣ୍ଡେ ଗଣେଶ ମେଢ ପ୍ରତି ଗଣେଶ ମେଢ ସାହି ରେ ସେଠି ଯୋଉ ହୁଏ ପ୍ରତି ଗଣେଶଙ୍କ ମେଢଙ୍କ ପାଖରେ ପାଖରେ ତୋରଣ ହୁଏ ତୋରଣ ଭିତରେ ଗଣେଶଙ୍କ ମୂର୍ତ୍ତି କରାହେଇଯାଇଥାଏ ପ୍ରତି ପୁରା ସବୁ ବିଭିନ୍ନ ପ୍ରକାର ତୋରଣ ମାନେ ରାମ ମନ୍ଦିର ତୋରଣ ବି ହେଇଛି ଜଗନ୍ନାଥଙ୍କ ଶ୍ରୀମନ୍ଦିର ତୋରଣ ବି ହେଇଛି ମହାଦେବଙ୍କ ମନ୍ଦିର ତୋରଣ ବି ହେଇଛି ଲିଙ୍ଗରାଜ ମନ୍ଦିର ତୋରଣ ବି ହେଇଛି ସବୁ ପ୍ରକାର ସବୁ ଯୋଉ ଆମର ଓଡିଶାରେ ସବୁ ଅଛି ମନ୍ଦିର ସବୁ ସବୁ ଜାଗା ସବୁ ମନ୍ଦିରଙ୍କର କପି ସବୁରେ କରାହେଇଛି। ତୋରଣରେ କରା ହେଇଥିଲା ବଢିଆ ହେଇଥିଲା ଆମେ ଦେଖିବାକୁ ଯାଇଥିଲୁ ନା ଯୋଉ ସବୁ ବଜାର ପଡିଥିଲା ଷ୍ଟେସନାରୀ ଠୁ ଆରମ୍ଭ କରି ସବୁ ଅଲ ଜିନିଷ ସୋ କରିଥିଲା ବଜାର ଖାଇବା ବଜାର ଖାଇବା ଷ୍ଟେସନାରୀ ସବୁ ଯେମିତି ପୁରା ଯାତ୍ରା ପଡିଥିଲା। ଦୋଳି ପଡିଥିଲା ଆଉ ପୁରା ଲୋ ପୋକ ଭିଡ ପୁରା ଗେଟ ଲାଇଟ୍ ସଜା ହେଇଥିଲା ଆଉ ବଢିଆ ହେଇଥିଲା ଆମର ସେଇ ଛକରେ। ପ୍ରେସ କଲୋନୀ ଛକରେ ତାପରେ କଟକ ଟାଉନ ସାରା ପ୍ରତି ଜାଗାରେ ଗଣେଶ ମେଢ ହେଇଥିଲା ଆଉ ଗେଟ ଫେଟ ସବୁ ହେଥିଲା ସବୁ ବଢିଆ
ଓହୋ ହୋ ଆମ ଘର ଏଠି ପୁରା ଗଣେଶ ଟା ଆମର ଢେଙ୍କାନାଳରେ ପୁରା ଫେମସ ହେଇଗଲା ତାଳଚେରଠୁ ବର୍ତ୍ତମାନ ଭଲ ଗଣେଶ ହେଇଗଲାଣି
ଆମର ଗଣେଶ ଯୋଉ ପନ୍ଦର ଦିନ ପାଖାପାଖି ହାଏ ଗଣେଶ ମୂର୍ତ୍ତିଏଠି ରଖୁଛନ୍ତି। ପନ୍ଦର ଦିନ କେ ମାନେ ଚିନ୍ତା କରିବା ପନ୍ଦର ଦିନ କେ ପୁରା ବଜାର ସନ୍ଧ୍ୟା ବଳଟା ଏତେ ରସ ହଉଚି ମାନେ ଆଉ ଗାଡି ମୋଟର ଯିବା ଆସିବା ବନ୍ଦ୍। ମାନେ ପୁରା ୱାନ ବାଇ ଟ୍ରାଫିକ କରା ହେଇଯାଉଛି। ରାଉ ଗଣେଷ ମୁଦି ପଚାଶ ଶହେ ଖଣ୍ଡେ ମୂର୍ତ୍ତି ବର୍ତ୍ତମାନ କରାହଉଛି। ବଢିଆ ସବୁଠି ବଡ ବଡ ସେମି ଷ୍ଟଲ କରାହେଉଛି। ସବୁ ଖାଇବା ପିଇବି ପୁରା ସବୁ ଗଣେଶଙ୍କ ପାଖରେ ଏ ଯଉ ଠିକ କି ମାଧ୍ୟାର୍ହ୍ନ ଟାଇମ ରେ ସମସ୍ତେ ଏ ଖାଇବାଟା କରିଦେଲେଣି ସବୁାଇ ପ୍ରସାଦ ବଣ୍ଟନ ଚାଲିଛି। ଆଉ ଜଲି ସବୁ ଗଣେଶବଙ୍କ ପୂଜା, ଆଉ ତମ ଆମର ଦଶହରା ଟା ଆମର ଏଇ ଯୋଉ ନଅ ଦିନ ଆମର ଚାଲେ ଅଷ୍ଟମୀ ଠୁ ପୂଜା ଚାଲେ ପୁରା ଅଷ୍ଟମୀ ନବମୀ ଦଶମୀ ତିନି ଦିନ ପୁରା ଜୋରସୋରରେ ଆମରି ଦଶହରା ଚାଲେ ଆମର ଏଠି ବାସି ଦଶହରା ହୁଏ। ମାନେ ତମର ସେଠି ଏମିତି ଦଶରା ଦିନ ଠାକୁର ଅ ଅ ପୂଜା ହୁଅନ୍ତି ଆମର ବଇ ଉଁ ପ୍ରଶେସନ ହୁଏ ଆମର ବାସି ଦଶରା। ଅ ଦଶହରା ବାସିରେ, ଆମର ଏଠି ଠାକୁର ବୁଲନ୍ତି। ଆଉ ସେଇଦିନ ଆମର ଦଶରା ଦିନ ଖାଲି ଜଷ୍ଟ ସେ ପାଖରେ ବୁଲିକି ଆସନ୍ତି ଭାରି। ଆଉ ବାସି ଦଶରା ଆମରି ହୁଏ। ଜୋରସୋରେ ବାସି ଦଶରା ଚାଲେ ଲୋକମାନେ ସେଠି ଭିଡ ହୁଅନ୍ତି। ଲୋକ ଦେଖନ୍ତି। ଯାଇକି ଦଶରାରୁ ଇ ବସଣ୍ଟା ଆମର ଏଠି ରା ସନ୍ଧ୍ୟା ହେଇଯାଏ। ସନ୍ଧ୍ୟାରୁୁ ସକାଳୁ ଯାଙ୍କେ ଏପଟେ ଚାଲେ। ରାତି ଦିନ ଦଶଟା ଏଗାରଟା ଯାଙ୍କେ ଚାଲେ।ଅ ତୋମର କଟକରେ ବୋଧେ ଦଶରଟା ଦିନରେ ଭସାଣି ଟା ହୁଏ।
ନାଇଁ ନାଇଁ ଦିନରେ ନୁହେଁ ଆମର ବଙ୍ଗାଳୀ ଅଛନ୍ତି ଯୋଉ ଦିନ ବିଜୟା ଦଶମୀ ଦିନ ସେମାନେ ଏ ସବୁ ମାଙ୍କ ମେଢ ବିସର୍ଜନ କରି ଦିଅନ୍ତି। ତାଙ୍କର ସିନ୍ଦୁର ଖେଳ ହୁଏ। ତାଙ୍କର ଅଷ୍ଟମୀ ଦିନ ହୁଏ ଏ, ଧୂପଦାନୀ ଖେଳ ହୁଏ ଅଷ୍ଟମୀ ଦିନ। ତାଙ୍କର ଛି ସିଷ୍ଟମ ତାଙ୍କର। ତାପରେ ବିଜୟା ଦଶମୀ ଦିନ ସେ ମାଙ୍କୁ ଉଁ, ଯୋଉ ବିସର୍ଜନ ଦେ ଦେଇ ଦିଅନ୍ତି। କିନ୍ତୁ ଆମର ଓଡିଆ ମାନଙ୍କର ଦଶରା ଭସାଣି ଯୋଉ ଦିନ ଯୋଉ ଦିନ ଭସାଣି ସେଇ ଦିନ ଦଶହରା ବିଜୟା ଦଶମୀ ବାସି ଦିନ ଅଁ, ଭସାଣି ଦିନ ସବୁ ପ୍ରସେସନ୍ କରିକି ନିଅ ଭସାଣୀ ସେନ ବଡ ଭସାଣୀ ଯାତ୍ରା। କଟକ ଟାଉ ମାନେ ଟାଉନ ସାରା ସବୁ ଉଁ ମେଢ଼ ଯିବେ। ଆଉ କିନ୍ତୁ ଆଉ ଗୋଟେ ଦି ଯେଟା ମେଢ ମାଙ୍କର ସିଏ ଥାନ୍ତି ଯୋଉ ଚାନ୍ଦିନୀ ଚକୌ ମେଢ ଆଉ ଗୋଟେ ଦିଟା ମେଢ ସିଏ ଭସାଣୀ ପରଦିନ ଉଁ, ପୁଣି ରହିଥିବେ ସେଇଦିନ ପୁଣି ସେଇମାନେ ଯିବେ ସେ ମାଆଙ୍କ ମେଢ ବିସର୍ଜନ ହେବା ପାଇଁ। କିନ୍ତୁ ଭସ ଣୀ ଦିନ ସବୁ ମେଢ କୁହନ୍ତିନି ମାନେ ଏଇନେ ବହୁତ ପ୍ରାୟ ମେଢ ସବୁ ଯାଇକି ଉଁ, ବିସ ସର୍ଜନ ହେନ୍ତି। ଏମିତି ଆଗରେ ହୁଏ ଏ, ବିସର୍ଜନ ଆଉ। ଆଉ ରାବଣ ପୋଡି ହୁଏ। ରାବଣ ପୋଡି ହୁଏ ଆମର ଡଡ ଆକାରେ। ରାବଣ ପୋଡି ଆମର ବାଲିଯାତ୍ରା ପଡିଆରେ ହୁଏ। ବାଲିଯାତ୍ରା ପଡିଆାରେ।
ଯେ ରାବଣ ପୋଡି ହୁଏ ଏଇ ଦଶରା ଦିନ ରାବଣ ପୋଡି କରିଦିଅନ ଆପଣ ପଟା ଆମର ଅ, ସନ୍ଧ୍ୟା ସାତଟ ରୁ ନଅଟା ଭିତରେ ଆମ ରାବଣ ପୋଡି ଟା ସରିଯାଏ।
ଆମର ଆମର ଏଠି ବାଲିଯାତ୍ରା ପଡିଆରେ ହୁଏ। ରାବଣ ପୋଡି ସେଇ ବିଜୟା ଦଶମୀ ଦିନ ହୁଏ । ଦଶହରା ଦିନ, ଦଶହରା ଦିନ। ହଁ ବାଲିଯାତ୍ରା ପଡିଆରେ ହୁଏ। ଅ, ଆମର ସାଢେ ନଅଟା ପରଠୁ ହଁ ଆରମ୍ଭ ହୁଏ। ଯାଇ ବାରଟା ଗୋଟେରେ ବାରଟା ରା ତିରେ ସରେ। ଅଁ, ଆଉ ବ, ବ, ବହୁତ ଲୋକ ହୁଅନ୍ତି ପାଞ୍ଚ ଲକ୍ଷ ଦଶ ଲକ୍ଷ ଲୋକ ହୁଅନ୍ତି। ପ୍ରଭୁ ତ ଲୋକ ହୁଅନ୍ତି ସେଇ ରାବଣ ପୋଡିରେ ଆଉ। ହଉ ହଉ ହଉ ତାଲେ ହଉ ତାହଲେ ହଉ ହଉ। ହଁ, ହଁ।